ହ୍ୟାଲୋ।
ହଁ ଭାଇ କୁହନ୍ତୁ।
କଣ କରୁଛନ୍ତି?
କଣ ଏଇ ବସିଛି ଆଉ। ଡ଼ିଉଟି ଯିବା ପାଇଁ ବାହାରିଥିଲି ଖାଇକି ଆଉ।
କେତେବେଳେ ଯିବେ? ମୁଁ ବି ସେଇ ଖାଇକି ବଇଚି ଆଉ।
ଆଉ ଆପଣଙ୍କ ସାଇଡରେ ବର୍ଷା କେମିତି ହୋଉଛି?
ହଉଛିନି ଟିକେ ଛାଡିଛି ଆଉ।
ଆଉ ସବୁ ଭଲ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ ଭଲ ସବୁ। ଆ ତମର?
ହଁ ହଁ ଭଲ। କଣ ଖାଇଛନ୍ତି ଆଜି ଖାଇବାରେ ସକାଳୁ?
ଆଳୁ କଲରା ଭଜାକୁ ପଖାଳ।
ବଢିଆ ଖାଦ୍ୟ ଆଉ। ଆମର ସେଇ ଗରମ ଭାତ ଭା ତ ଗରମ ଭାତ ଡାଲି ଭଜା ଆଉ କଣ।
ଉହୁଁ ଆଉ କଣ କୁହ?
ଆଉ କଣ ଏମିତି ସବୁ ଭଲ। ଡ଼ିଉଟି ଡଉଟି କୋଉଠି ଏବେ ଚାଲିଛି ନା
ଡିଉଟି ଡିଉଟି ଏନା ଟିକେ ବନ୍ଦ ଅଛି।
ଓହୋ କଣ ପା ପାଣିପାଗ ଯୋଗୁ ନା ଅଲଗା କିଛି?
ଅଲଗା କଣ ସେ ଜାଗା ଟା ଛାଡି ଦେଇଛି ଆଉ ଦେଖିବା କୋଉଠି ଗୋଟେ ରହିବା ଆଉ।
ଓହ ଓ
ଆଉ ତମର
ହୁଁ ଭଲ ଏବେ ଗାଁ ଗାଁ ରେ ଅଛନ୍ତି ନା ବାହାରେ କୋଉଠି?
ଗାଁରେ ଅଛି।
ଓ ଆଉ
ଆଉ କଣ କୁହ?
କଣ ଏଇ ଭଳିଆ ସବୁ ଘଟଣା ଆଉ ଉୁଁ ଗାଁ ରେ ବିଲବାଡି କଣ ବିଲବାଡି କାମ ଆରମ୍ଭ ହେଲାଣି?
ହଁ ତଳି ପଡିଛି ରୁଆ ରୁଇ ହେଇନି ହବ ଆଉ।
ଆଉ ଗାଁ ରେ ମାଛ ମାତିଲେେଣି ନା ନାହିଁ?
ମାତିଛନ୍ତି ଯେ ଆଉ କାହିଁ କିିଏ ମାରୁଛି?
ହଁ
ତମଆଡ଼େ?
ହଁ ଆମ ଆଡେ ତ ମାଛ ପ୍ରବଳ
କେତେ ଧରିଲଣି ସବୁ?
ଯିଏ ଧରିବା ଲୋକ ଧରୁଛନ୍ତି, ଆମେ କୋଉ ଯାଇପାରୁଛୁ ମାଛ ଧରି। ଆଉ ତ ମାଛ ମାଂସ ଖାଉନୁ, ମାଛ ଧରି କୁଆଡେ ଯାଉଛି। ମାତୁଛନ୍ତି, କିନ୍ତୁ ଆମେ ଶୁଣୁଛୁ ମାତୁଛନ୍ତି ମାଛ।
ହଁ ଆମ ଆଡେ କାଇଁ ଆମେ ଶୁଣୁନୁ
ଆପଣଙ୍କ ସେପଟେ ବା ପାଣ୍ଡରା ଗୋଟେ ନାଳ ଅଛି। ସେ ପାଣ୍ଡରା ନାଳକୁ ଯାଉନାହାନ୍ତି ମାତୁଛନ୍ତି କି ନାଇଁ ଦେଖିବେ।
ହୁଁ।
ପାଣ୍ଡରା ନାଳକୁ ଗଲେ ଜାଣିବେ ମାତିୁଛନ୍ତି କି ନାଇଁ।
ନାଇଁ କୋଟେ ଯାଇ ହଉଛି କେତେବେଳୁ, ବର୍ଷା ତ ହଉଛି।
ଆଉ କଣ କୁହ ପୁରୀ?
ଆଜ୍ଞା।
ପୁରୀ ଆଡେ ଯୀବ ନା ଯିବନି?
ପୁରୀ ଆମ ଗାଁରେ ତ ରଥଯାତ୍ରା ହଉଛି ଆଉ, ଆମେ ପୁରୀ ଯିବା ଦେଖିବା। ସୁବିଧା ହେଲେ ଯିବା।
ଚାଲୁନ କୋଉ ଦିନ ଗୋଟେ ଯିବା ଆଉ।
ହଁ ଚାଲ ସାଙ୍ଗ ହେଇକି ଯିବା ଆଉ କଣ ଏଇଟା ଗୋଟେ କଥା। ପୁରୀ ଏଇନେ କହିଲେ, ଏଇନେ ଲୋକ ବସିଛନ୍ତି ବାହାରୁଛନ୍ତି।
ଚାଲ କୋୖଦିନ ଗୋଠେ ଯିବା ଆଉ, ସୁନାବେସ କୁ।
ଆଉ।
ଆଉ କଣ କୁହ? ଖବର ଆଉ କଣ, ଏମିତି ଖାଇକି ଶୋଇଛି। ବର୍ଷା ଫିରି ଫିରି ହଉଥିଲାନି ଛାଡିଛି ଟିକେ। ଦେଖିବା କୁଆଡେ ଯିବା ଆଉ ଆଉ କଣ କରିବା ତ। ଡିଉଟି ତ ବନ୍ଦ ଆଉ କୁଆଡେ ଯିବ ବୁଲିବେ ବର୍ଷାରେ।
ହୁଁ ହୁଁ।
ଆଉ କଣ?
ଆଉ ଏଇଭଳିଆ ସବୁ ଘଟଣା ଆଉ। ଘରେ ସବୁ କିଏ କିଏ ଅଛନ୍ତି?
ସେଇ ତ ଚାରି ଭାଇ କି ଦି ଭଉଣୀ, ଦି ଭଉଣୀ ବାହା ହେଇ ଯାଇଛନ୍ତି। ଆଉ ଭାଇ ଜଣେ ବାହାହେଇ ଆଉ ଆଉ ସବୁ ବାହାରେ ଆଉ। ଏଇନା, ନାଇଁ ନାଇଁ। ଝିଅ ସିନା ମିଳିଲେ ବାହା ହେବ।
ହଁ ବା ଝିଅ ମିଳିବାଟା ଆଜିକାଲି ବହୁତ ସମସ୍ୟା।
ଜାଣିଛ ତ ଆଉ ପଚାରୁଚ କଣ?
ଝିଅ ମିଳିବା ଏତେ ସମସ୍ୟା କଣ କରିବା?
ଆଉ ଆପଣଙ୍କ ଗାଁରେ କ୍ରିକେଟ ଖେଳ ହଉନି।
କ୍ରିକେଟ ଏଇନେ ବନ୍ଦ ଅଛି, ହଉଚି କିନ୍ତୁ ବନ୍ଦ ଅଛି। ହଉଛି କ୍ରିକେଟ। ତମଆଡ଼େ ହଉଛି ନା ନାଇଁ।
ହଁ ଆମ ଆଡେ ହଉଛି ଯେ, ଏ ବର୍ଷା ଯୋଗୁ ଦି ତିନି ଦିନ ହେଲା ବନ୍ଦ ଅଛି ଆଉ।
ଉଁ ହୁଁ ଆମର ଏଇନେ ବନ୍ଦ ଅଛି କ୍ରି କେଟ। ଫାଇନଲ୍ ମ୍ୟାଚ ଆଜି ସଇଲା ଆଉ। ଆଉ।
ଆଉ କଣ ଏ
ଖିଆପିଆ ପିଆ କଣ ଆଜି?
ଡ୍ୟୁଟି ଯିବାର ଥିଲା ନଅଟାରେ କିନ୍ତୁ ଡ୍ୟୁଟି ଏଇ ପାଣିପାଗ ଯୋଗୁ ଡ୍ୟୁଟି ଟା କାହିଁ କିଛି
ଆଉ ଆମ ଯୋଉ ଗୋଟେ ଡ୍ୟୁଟି ଡ୍ୟୁଟା ବୁଝୁନ। ଆମର ଗୋଟେ ଡ୍ୟୁଟି ଡ୍ୟୁଟା ଦେଖ କେତେ ଦିନ ଘର ବସିଆ?
କାମ ବୁଝି ଯିବା କଥା କିଛି ନାହିଁ ଯେ, କାମ ତ ଏଇନେ ଏଇଟା ମୁଁ ଗୋଟେ ଥଣ୍ଡା କ ଫ୍ୟାକ୍ଟ୍ରିରେ ଯୋଉ ଇଏରେ କରୁଚି କମ୍ପାନୀରେ। ତାର ତ ଏଇ ଅ ଆସି ବର୍ଷା ପାଣି ଯୋଗୁ ଡ୍ୟୁଟି ଏଇନା ନାହିଁ। ଆଉ କଣ କରିବା?
ତମ ଯୋଗୁ ମିଳୁଚି। ଆମ ଯୋଗୁ ମିଳିବନି।
ମିଳିିବନି କିଏ ମନାକଲା?
ଚେଷ୍ଟା ଟିକେ କର। କେତେ ଦିନ ଘ
କିଏ ମନା କରୁଛି ମିଳିବନି? ମିଳିବ।
ତା ହେଲେ ବୁଝ।
ଇମ୍ପ୍ରେଟା ତା-ତା -ତାର ସିଜନ୍ ନୁହଁ।
ଓହୋ।
ସେ ସିଜିନଟାରେ ହେଲେ ମିଳିଥାନ୍ତା କିନ୍ତୁ ଏଇଟା ତ ସିଜିିନ ନୁହେଁ ନା ସେଇଥିାଇଁ ତାର ମିଳିନି।
ଆଉ କୋଉଠି ଗୋଟେ ଦେଖ?
ମୁଁ ତ ଯୋଉଠି ଅଛି, ମୁଁ ତ ଏଠି ନୂଆ, ମୁଁ କେମିତି କୁଆଡେ ଦେଖିବା? ବୁଝିବା ଆଉ କଣ? ଏଇଟା ଗୋଟେ କଥା।
ଦେଖିବା, ଆମ କେତେ ଦିନ ପଳଉଛି କହୁଛୁ?
ଆ ହଉ।
ଆଉ କଣ କୁହ?
ଆଉ ଆଉ କଣ କୁହନ୍ତୁ?
ବାହାଘର
ବାହାଘର ସେଇ ଗୋଟିଏ ତ ସମସ୍ୟା, ଝିଅ ମିଳୁନାହାନ୍ତି।
ଦେଖ କୁଆଡେ ମିଳିବେ, ଭାଇ ବା ବାହାହେଲେ ନା ନାହିଁ।
ନାଇଁ ଭାଇଙ୍କ ବାହାଘର ହେଇନି। ଆଉ ଝିଅ ମିଳିବା ଭାରି ସମସ୍ୟା। ଆମକୁ କିଏ ଝିଅ ଦବ, ଆମର କଣ? ଆମର କଣ କିଛି ଟିକେ ପଚାରିବ?
କଣ ପଚାରିବେନି ବାଡେଇ ହେବେ ପଚାରିବେନି।
ମିଳୁନାହାନ୍ତି ଆଉ ବାଡେଇ ହବା ଦୂରର କ
ଆମକୁ ସିନା ପଚାରିବେନି।
ମିଳୁନାହାନ୍ତି ଆଉ ଦେଖିବା ଆଉ। ଆଉ ଜଣେ ଜଣେ କଣ ଜଣେ ଜଣେ କହୁଛନ୍ତି ତମ ପାଇଁ ଜନ୍ମ ହେଇନାହାନ୍ତି।
ହଁ ଏଇଟା ତ ଠିକ୍।
ସେଇଆ ଆମେ ଭାବି ଦଉଛୁ ଆଉ କଣ କଥା।
ଆମକୁ ତ ସେଇଆ କହୁଛନ୍ତି ଆଉ କଣ କରିବା।
ହୁ।
ଗୋଟେ ମା ମଠ ମୁଠି ଖୋଲିକି ବସିବାକୁ ପଡିବ।
ଏଇ ଇ ଆ କିଏ ଯୋଗାଯୋଗ କିଏ କରେଇ ଦେଇେଇଛନ୍ତି।
କଣ କହିଲେ?
ଏଇ ଯୋଉ କାମଟାରେ ଯୋଗାଯୋଗ କିଏ କରିଦେଇଛନ୍ତି?
ଯୋଗାଯୋଗ କରଇ ଦେଇଥିଲେ ଆମର ଜଣେ ଅଛନ୍ତି ଭ ଝିଆରୀ ହେବେ।
କୋଉଠି ଘ ଘ ଘର ପାଖରେ?
ହୁଁ ମାନେ ଆମ ଘରରୁ ଟିକେ ଦୂରକୁ ଆଉ।
ହୁଁ ଭଲ ଯୋଗାଯୋଗ କରି କାମ କରନ୍ତୁ ଭଲ। ଏମିତି କାମ କରିବେ କିନ୍ତୁ ନିଜ ଇଏରେ ଆଉ। ଯେମତି ଆପ୍ଟାରେ କେହି କାହା ସହିତ କିଛି ଖରାପ ଇଏ ହବନି ଆପ୍ ଟା ଭଲ ଚାଲିବ। ସେନ୍ତି ସମସ୍ତେ ଭଲରେ ଗୋଟେ ଇଏ କରିବେ। ନିଜ ନିଜ ଭିତରେ ବୁଝାମଣା ଟା ଠିକ ରହିଲେ ସବୁ ଭଲ।
ହଁ।
ଆଉ ପିଲା ବି ଭଲ ପଇସା କଅ ତାଙ୍କୁ ମିଳୁଚି କଣ ପାଇଁ ଆମେ ତାଙ୍କୁ ଡିଷ୍ଟର୍ବ କରିବା।
ନାଇଁ ଡିଷ୍ଟ୍ରବ କାଇଁ କରିବା ତାଙ୍କର କମାନ୍ତୁ ଭଲ ନା ଆଉ। ଯୁଆଡେ ଯିଏ କାମ କରିକି କମେଇଲେ ଭଲ।
ସେୟା।
ଆମେ କାଇଁ ଗାଁଇ କଣ କରିଆ।
ଆଉ।
ଆଉ କଁ କୁଅ ଖିଆପିଆ ସବୁ ଶେଷ ନାଇଁ କି।
ଖିଆ ପିଆ ସାରି ରାତି ଖାଇବା ବନା ସରିଲାଣି ରୁଟି ରାତି ପାଇଁ ଆଉ ସନ୍ଧ୍ୟାରେ ଲାଇନ କଟି ଯାଉଚି ଆଉ କିଏ ରାତିରେ ହଇରାଣ ହଉଛି ଆଜ୍ଞା
ଏତେଳୁ ରାତିରେ ରୁଟି?
ହଁ ବନେଇକି ଫ୍ରିଜ୍ ରେ ରଖିଥେଲୁ ଫୁଣି ଡାଲ୍ମା ଗରମ୍ ଡାଲ୍ମାରେ ସେ ରୁଟିକି ପକେଇକି ଖାଇ ଦୋଉଛୁ। ଆଉ କିଏ ରାତିରେ ହଇରାଣ ହେଇକି କରୁଚେରା। ହଁ, ଲାଇନ୍ ପଳୋଉଚି ତାପରେ ଆ କିଏ ବର୍ଷା ପାଣି ଦିନରେ ଫୁଣି ଇଏ କର।
ହୁଁ।
ଆଉ
ଆଉ କଁ ତାମାନେ ଏଇନା ଡିଉଟି ଯିବ ନାଇଁ କି?
ହଁ ଇଚ୍ଛା ତ ଅଛି ଯିବା ପାଇଁ ଏ ମାଲିକକୁ ଫୋନ୍ କଲେ ଜଣା ପଡିବ। ମାଲିକ କଣ କହୁଛନ୍ତି ଆଉ।
ଓହୋ। ବୋହୁତ୍ ଲୋକୋ କମୋଉଛନ୍ତି ନାଇ କି।
ହଁ ବୋହୁତ ଲୋକୋୱଙ୍କ ଆସିଲାଣି ନା ପଇସା।
ଚାଲ କୋଉ ଦିନ କପିଳାସ୍ ଆଡେ ଯିବା।
କପିିଲାସ୍ ଆଡେ ଗଲେ ମାଙ୍କଡ ଖୁମ୍ପିଦବ ନି।
ଏଇ ସପ୍ତା ପାଇଁ ରଖ, ସପ୍ତାହେ ଭିତରେ। ରି ପାଞ୍ଚ ଜଣ ଯିବା ଆଉ।
ଯିବା ଆଉ କଣ, ଏବେ ବା, ଏଇଟା କଣ ବୋଲବମ୍ ମାସ ଚାଲିଲାଣି।
ହଁ ବା ସେଇଥି ପାଇଁ ତ କୋହୁଚି। ଯିବା ବୁଲାବୁଲି କରିକି ଆସିବା ଆଉ।
କଁ କୋହୁଚନ୍ତି ବୋଲବମ୍ ମାସ ଚାଲଲାଣି ଆଉ।
ଚାଲିଲାଣି କୋଉଠି, ଆର ମାସଠୁ ଚାଲିବନା ରଥଯାତ୍ରା ପରେ।
ହଁ, ସେଇଆ ଠିକ୍ କଥା। ଏ ମୋବାଇଲରେ କଣ ଟିକଟକ୍ ରେ ତାହେଲେ ଏମତି ମିଛ କଥା କହୁଛି।
ଏଇଟା ଛାଡ଼ି ଦୋଉଚନ୍ତି ଆଉ। ହୁଁ, ରଥଯାତ୍ରା ପରେ ଜାଇକନା ଶ୍ରାବଣ ମାସ ପସିବ।
ଆଜ୍ଞା
ରଥଯାତ୍ରା ପରେ ଶ୍ରାବଣ ମାସ ପଶିବନା ଏବେ ଆଉ
ହଁ, ଜେଷ୍ଠ, ଆଷାଢ଼, ଶ୍ରାବଣ।
ହୁଁ, ହୁଁ।
ଆଉ
ଆଉ କଁ କୁହ? ଡି, ଡିଉଟିରୁ କେତ୍, ଡିଉଟି କେତିଟାରେ ଖତମ?
ହୁଁ ଡିଉଟି ନଅରୁ ଛଅ। କୋଉ, କୋଉ ଦିନ ଗୋଟେଗୋଟେ ଓଭୋର୍ ଟାଇମ୍ ହେଇଯାଏ।
ଓହେ ଓଫୋର୍ ଟାଇମ୍ କେତେଳେ ଅଲଗା ପଇସା ମିଳଥୁବ କି?
ନାଇଁ, ନାଇଁ ଓଭୋର୍ ଟାଇମରେ ଅଲଗା ପଇସା ନହିଁ। ସିଏ ଘନ୍ ଘଣ୍ଟେ, ଦି ଘଣ୍ଟା ଖଟାହନ୍ତି। ଏଇ ଜଳଖିଆ ଟିକେ ଦେଇଦିଅନ୍ତି ପିଲାଙ୍କୁ। ସବୁଦିନ୍ ନାଇଁ, କୋଉ ମାସରେ ଥରେ ଦି ଥର।
ଓହୋ, ମାନେ ଯେତେବେଳୁ କାମ ଟିକେ ପେସର୍ ପଡେ ଆଉ।
ହଁ, ସେମିତି କମ୍ପଲସରି ନାଇଁ।
ଆଉ ତମ୍ ଭାଇ ମାନେ, ଓହୋ।
ଏଇ ଭଳିଆ ଘଟଣା ଆଉ କଁ-ଅଁ। ହଁ, କୁଆଡେ ଏବେ ଖାଇ, ପିଇକି ଶୋଇବେ, ନାଁ କୁଆଡେ ବୁଲାବୁଲି?
ଯିବାର ଅଛି। ଉପର ସାଇଡ୍ ଯିବାରେ ଟିକେ ଅଛି ଆମ ଗାଁ ଠୁ ଆଉ ଟିକେ ଓ ଚିଆଡେ। ମଣ୍ଡପ ଆଡେ ଯିବା ଟିକେ ଉପର ଆଡେ ବୁଲି ବୁଲାକି ଆସିବା ଆଉ କଣ କରିବା।
ହ ନବୁଲଟେ କଣ ଭଲ ଲାଗିବ।
ସାଙ୍ଗସାଥି ତ କେହି ନାହାନ୍ତି ଏକଲାଟା କୁଆଡେ ଆଉ।
ହଁ ପା, ଗାଁ ରେ ଆଉ କଣ ପିଲା ରହୁଚନ୍ତି। ଗାଁରେ ଆଉ ପିଲା ରହୁନାହାନ୍ତି, ସବୁ ତ ପଇସା ଇନକମ୍ କଲେ ଆଉ। କିଏ ରହୁଚି।
ହଉ ଉଡିଉଡି ଟୁଟା ଯିବ ତାଲେ।
ହଉ ସାଙ୍ଗ ମୁଁ ଡୁଉଟି ବାହାରୁଚି ଯିବା ପାଇଁ ରଖୁଚି ଆଁ?
ହଉ ହଉ।
ଠିକ୍ ଅଛି।